ହ୍ୟାଲୋ। ହ୍ୟାଲୋ। ହଁ ହ୍ୟାଲୋ। ମୁଁ ହେଇ ବସିଥିଲି ତମେ କଣ କରୁଛ?
ମୁଁ ବି ଏଇଠି ବସଛି। ଆଉ।
ଖାଇବା ପିଇବା ସରିଲାଣି?
ନା ଖାଇବା ପିଇବା ହେଇନି ହବ ଆଉ ତମେ ଖାଇସାରିଲଣି ବୋଧେ।
ମୁଁ ତ ଏଇ ବାହାରେ ବସିଛି ଆଉ।
ହୁଁ ହୁଁ ଆଉ ଗରମ କେମିତି ହଉଛି?
ହଁ ଗରମ ତ ବହୁତ ହଉଛି ତମ ଆଡେ କେମିତି ହଉଛି?
ହେଉଚି ଗରମ ଜୋରରେ ହଉଚି। ଏ ଟିକେ ପାଗ ଟିକେ ପାଗ ଟିକେ କାଉଁଳିଆ ଅଛି ବୋଲି ଟିକେ ଥଣ୍ଡା ଲାଗୁଚି।
ଆଉ।
ଆଉ ତମ ଆଡେ ବର୍ଷା ଫର୍ଷା ହେଇଥିଲା କି?
ନାଇଁ ନାଇଁ ବର୍ଷା ତ ହେଇନି।
ମୁଁ ବସିଚି ଆଉ କଣ କରିବି? ଆଉ ତମର ତମ ଘରେ ସବୁ କଣ କରୁ ଚାଲୁ।
ଘରେ ତ କେହି ନାହାନ୍ତି ଏବେ। ମା ରୋଷେଇ କରୁଛନ୍ତି, ମୁଁ ଏ ବାହାରେ ବସିଚି, ବାପା ଭାଇ କେହି ନାହାନ୍ତି।
ତମ ଘରେ କେତେ ଜଣ କି ମେମ୍ ମାନେ ସଦସ୍ୟ?
ଆମର ସମସ୍ତେ ଅ ଟୋଟାଲ ଅ ସମସ୍ତଙ୍କୁ ମିଶେଇଲେ ସାତ ଜଣ। ବଡାପା ବଡ ମା ତାଙ୍କର ପୁଅ ତାପରେ ଆମ ବାପା ମା ଭାଇ ଆ ଭଉଣୀ ଆଉ। ତମର କେତେ ଜଣ ହଁ ହଁ।।
ହୁଁ ହୁଁ।
ତମର?
ମୋର ଆମେ ବାପା, ମମି ଆଉ ଆମ ପୁଅ ଆଉ ମୁଁ ଆଉ।
ଆଛା ତମେ ବଡ।
ହୁଁ।
ଏବେ କଣ ପଢାପଢି ଚାଲିଚି?
ଏବେ ମୋର ବି ସି ଏ ସରିଲା। ତାପରେ ଏମ ସି ଏ କରିବି ଭାବୁଚି। ଆଉ ତମେ?
ନାଇଁ ମୋର ଟିଚିଂ ଲାଇନ ବି ଏଡ କମ୍ପିଟ ସରିଯାଇଚି।
ଆଛା ମାନେ ଏବେ କଣ ଚାଲିଚି, ମାନେ ଜବ ଫବ ପାଇଁ ଇଏ
ହଁ ଏବେ ଚାଲି ଅଛି ପଢାପଢି ଆଉ।
ଓ ହୋ। କୋଉଠି ଘରେ ରହିକି ପଢୁଚ ନା? ଆଉ?
ହଁ ହଁ ଘରେ ରହିକି ପଢାପଢି ଚାଲିଚି ଆଉ।
ଓ ହୋ।
ତମେ କୋଉଠି ପଢୁ କରୁଥିଲ ଏମସ୍ ବି ସି ଏ।
ମୁଁ ଯାଜପୁରରେ କରୁଥିଲି।
କୋଉ କଲେଜରେ?
ଚିତୋଳ।
ଆଚ୍ଛା, ତମେ ଚିତଳରେ ପଡୁଥିଲ?
ହୁଁ।
ସେଠି ମୋର ବି ଗ୍ରାଜୁଏସନ ଥିଲା ସେଇଠି।
କୋଉ ଅନର୍ଷ ରେ?
ମୋର ଜୁଲୋଜି ଅନର୍ସରେ ଥିଲା।
ହ ହଁ ତମେ କୋଉ ଇଅର ପାସ୍ ଆଉଟ୍?
ମୋର ନା ଆ ତେଇଶ।
ଆଛା ମାନେ ମୁଁ ଯୋଉ ଯୋଉ ବର୍ଷ ସେ କଲେଜ କୁ ଗଲି, ତମେ ସେଇ ଇୟର ପାସ ଆଉଟ ହେଇଯାଇଥିଲ।
କଣ ହଷ୍ଟେଲ ରେ ରହୁଥିଲ, ନା ଘର ସେଇଠି?
ହଷ୍ଟେଲରେ ରହୁଥିଲି।
ହୁଁ ହୁଁ ଭଲ ଆଉ ସେଠି ତ ବଢିଆ ବି ସି ଏ ରେ ଯିଏ ବଢିଛନ୍ତି ତାଙ୍କର ମ୍ୟାଡାମ ଯିଏ ଅଛନ୍ତି, ସେ ବଢିଆ। ଯୋଉ ତାଙ୍କ ନା ଯୋଉ ଚଷମା ପିନ୍ଧି ହୁଁ ସେ ତ ବହୁତ ବଢିଆ।
ହୁଁ।
ତାଙ୍କ ସହିତ ଆମେ ବି ବହୁତ ସାରା ମିଶିଛୁ, ଆମେ ବହୁତ କଥା ହେଇଛୁ।
ହଁ।
ଆଉ ଏବେ ବି ତ ଯାଇଥିଲୁ ଆମେ ସାଟିଫିକେଟ ଅରିଜିନାଲ ସାର୍ଟିଫେଟ ଆଣିବା ପାଇଁ। ଏଇ ହେଇଯିବ ଅ ହେଇଯିବ ଏଇ ଖରା ଛୁଟି ପୂର୍ବରୁ ଯାଇଥିଲୁ। ଛୁଟି ହେଇନଥିଲା। ବଢିଆ କ୍ୟାମ୍ପସ କିନ୍ତୁ ମାନେ ତାର ପରିବେଶ ବହୁତ ବଢିଆ କିନ୍ତୁ ଏବେ ଟିକେ ଯେହେତୁ କଲେଜ ରେ ଟିକେ କଣ ପଲିଟିକସ ପସେଇକି, ତାକୁ ଟିକେ ଖରାପ କରିଦେଲେ ଆଉ।
ହୁଁ ପଲିଟିକ୍ସ ପସେଇକି ସେ କଲେଜ ଟାକୁ ଖରାପ କରିଦେଲେ।
ହୁଁ ହୁଁ ହୁଁ।
ରାଜନିତୀ ପଶିଲା ମାନେ ସେ ହବ ଆଉ।
ହୁଁ ଆଉ ତ ସେ ପ୍ରିନ୍ସିପାଲ ଥିଲେ ତାଙ୍କର ସେ ଆଉ ନାହାନ୍ତି।
ନା ପ୍ରିନ୍ସିପାଲ ନାହାନ୍ତି କିନ୍ତୁ ସେଇ ପ୍ରିନ୍ସିପାଲ ଯିଏ ଥିଲେ ସେ ମାନେ ପଳେଇ